ହଲୋ ହଲୋ।
ହ୍ୟାଲୋ।
ହ୍ୟାଲୋ ଶୁଣିପାରୁଛନ୍ତି ଆପଣ।
ହଁ ହଁ ଶୁଣିପାରୁଛି କେମିତି ଅଛନ୍ତି।
ଆଜ୍ଞା ଆଜ୍ଞା ଭଲ ଅଛି ଦିଦି ନମସ୍କାର।
ନମସ୍କାର କଣ କରୁଛନ୍ତି?
ଆ ନାଇଁ ବର୍ତ୍ତମାନ ଏଇଠି ବାହାରେ ଟିକେ ଚଲାଚଲି କରୁଥିଲି। ଚାଲିବେ ଦେହ ପକ୍ଷେ ଟିକେ ସ୍ୱାସ୍ଥ୍ୟ ହିତକାରକ ସେଥିପାଇ ଟିକେ ଦେହର ବ୍ୟାୟାମ ନିମନ୍ତେ ଟିକେ ଚଲାଚଲି କରିଥିଲି ମୁଁ।
ଓହ ଆପଣ ରା ରାତ୍ରି ରାତ୍ରି ଭୋଜନ ପରେ ଚାଲୁଛନ୍ତି ନା ସକାଳୁ ଚାଲୁଛନ୍ତି।
ନାଇଁ ନାଇଁ ମୋର ଯେତେବେଳେ ସୁବିଧା ହୁଏ ସେତେବେଳେ ମୁଁ ଚାଲି ପକାଏ। ଦିନକୁ ଦଶ ହଜାର ପାଦ ଚାଲିବାର ମୋ ସଂ ପ୍ରକଳ୍ପ କରିଛି ସବୁଦିନ ଯେତେବେଳେ ସମୟ ହୁଏ ସେତେବେଳେ ମୁଁ ଚାଲି ପକାଏ।
ଏମିତି ସଂକଳ୍ପ କରିବାର ମାନେ କଣ କଣ କିଛି ଗୋଟେ କାରଣ ଅଛି କି।
ନାଇଁ ଦିନକୁ ଦଶ ହଜାର- ପାଦ ଚାଲିଲେ ଆପଣଙ୍କୁ ଦେହ ସୁସ୍ଥ ରୁହେ ସେଥିପାଇଁ ମୁଁ ଚାଲେ।
ଓ ଏଇଟା ଆପଣ କୋଉଠୁ ଦେଖିଥିଲେ ନା କାହାଠୁ ଶୁଣିଥିଲେ।
ନା ମୁଁ ଜାଣିଛି ଦେଖିଛି ଏବଂ କୁହନ୍ତି ବି ଯୋଉମାନେ ଭଲ ଭଲ ଅଭିଜ୍ଞ ଲୋକମାନେ ଅଛନ୍ତି ଏହି ଉପରେ ସେମାନେ ମତେ ତାଙ୍କର ମତ ଦେଇଥିଲେ ଏବଂ କହିଥିଲେ ଦିନକୁ ଦଶ ହଜାର ପାଦ ଚାଲିଲେ ଆପଣଙ୍କ ଶରୀର ସୁସ୍ଥ ରହିବ ଆପଣଙ୍କ ମେଦ ବହୁଳ ତାର ଶିକାର ହେବେ ନାହିଁ। ଏସବୁ ଜିନିଷ ମତେ
ହଁ ହଁ ହଁ ସତ କଥା ଆପଣ ଠିକ ଭାବରେ କହିଲେ। ଆପଣ ଏଥିପାଇଁ କିଛି
ଜ୍ଞା ଆଜ୍ଞା।
କି ଆଉ ଖାଦ୍ୟ ସହିତ ଧ୍ୟାନ ଯେମତି ନା କେବଳ ଚାଲନ୍ତି।
ନିସ୍ତ୍ ନିଶ୍ଚିତ ମୁଁ ତେଲ ଜିନିଷ ଖାଦ୍ୟ ବହୁତ କମ ଖାଏ ତାପରେ ମୁଁ ସକାଳେ ଟିକେ ବ୍ୟାୟାମ କରେ। ଉପରକୁ ଯାଇକି ଯୋଗ କରେ ଖୋଲା ପବନରେ ଏହା ପରେ ମୁଁ ସ ସକାଳୁ ଟିକେ ଚାଲାଚଲି କରେ ତାପରେ ଏ ସନ୍ଧ୍ୟା ବେଳେ ମଧ୍ୟ ଟିକେ ଚାଲା ଚାଲି କରିବାକୁ ଚେଷ୍ଟା କରେ ଏବଂ ଖାଇ ରାତିରେ ଖାଇସାରିଲା ପରେ ମଧ୍ୟ ଚାଲେ ଏହିପରି ଭାବରେ ମୁଁ ଦିନକୁ କୁ ଦଶ ହଜାର ରୁ ପନ୍ଦର ହଜାର ପାଦ ଚାଲି ଦିଏ ଯାହା ଫଳରେ କି ମୋର ନିଶ୍ଵାସ ପ୍ରସ୍ୱାସ ମଧ୍ୟ ବହୁତ ଭଲରେ ଯିବାଆସିବା ହୁଏ ଏବଂ ତେ ବହୁତ ସୁସ୍ଥ ଲାଗେ ଏବଂ ମତେ ବହୁତ ସୁସ୍ଥ ରହିଲା ଭଳିଆ ଲାଗେ। ସେଥିପାଇଁ ମୁଁ ଦିନକୁ ଯୋଗ କରେ ସକାଳୁ ସକାଳୁ ମତେ ଯୋଗ କରେ ମୁଁ। ନିଃଶ୍ଵାସ ପ୍ରଶ୍ଵାସ ର ମଧ୍ୟ ଅ ବ୍ୟାୟାମ କରେ ଯାହାକୁ ଅନୁଲୋକ ବିଲମ କୁହନ୍ତି ଆଜ୍ଞା ଆଜ୍ଞା। ଏବଂ ଖାଇବା ପିଇବା ମଧ୍ୟ ଉପ ଉପରେ ମଧ୍ୟ ବହୁତ ଧ୍ୟାନ ଦିଏ ଆଜ୍ଞା ଆଜ୍ଞା।
ଜାଣିଛନ୍ତି ଗୋଟେ କଥା। ମୁଁ ଆଜି ଅ ସମ୍ବାଦ ପତ୍ର ରେ ପଢ଼ୁଲି ବର୍ତ୍ତମାନ ଆମର ଜନସଂଖ୍ୟା ଦ୍ରୁତଗତିରେ ବଢି ଯାଉଛନ୍ତି। ଆପଣ ଏଇଟାକୁ ଗୋଟେ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଭାବରେ ଭାବେ ନା ଆପଣ କଣ ଭାବୁଛନ୍ତି କାରଣ କଣ ହେଇ ପାରେ ନା ଏଇଟା ଆମର ଗୋଟେ ଅା ଏଇଟା ଛି ଆମ ପାଇଁ ଭଲ ହେଇପାରିବ। ଆପଣଙ୍କୁ କଣ ଲାଗୁଛି।
ପାଇଁ ଗୋଟେ କହି ରଖିବାକୁ ଚାହିଁବି ଆପଣ ଭୁଲ ସମ୍ବାଦ ପଢିଛନ୍ତି ଜନସଂଖ୍ୟା ବଢି ଯାଉଛି ଏ ସବୁ ଠିକ ଅଛି ଟୁ ଥାଉସେଣ୍ଡ ଦୁଇ ହଜାର ଷାଠିଏ ପର୍ଯ୍ୟା ନ୍ତ ଜନସଂଖ୍ୟା ବଢି ବଢି ଯିବ। ଏବଂ ମୁଁ ଭାରତ କଥା କହୁଛି ଦୁଇ ହଜାର ଷାଠିଏ ପର୍ଯ୍ୟନ୍ତ ଦୁଇ ହଜାର ଷା ଷାଠିଏ ପର୍ଯ୍ୟନ୍ତ ଜନସଂଖ୍ୟା ଧୀରେ ଧୀରେ ବଢି ବଢି ଯିବ ଏବଂ ଦୁଇ ହଜାର ଷାଠିଏ ରୁ ସେଇଟା ତାର ଗ୍ରାଫଟ ତଳକୁ ଖସିବ। କାହିଁକି ନା ଆପଣ ଜାଣିଥିବେ ଗୋଟିଏ ରେ ଅନୁପଦ ଥାଏ ଯୋଉଥିରେ କି ଗୋଟିଏ ଆମେ ଅ ଯେମିତି କିି ଭାରତ ସରକାରଙ୍କର ଗୋଟେ ଅଛି ଆମେ ଆମେ ଦୁଇ ଆମ୍ଭର ଦୁଇ ଯୋଉଥିରେ କି ଦିଟା ଛୁଆ ରହିଲେ ସେଇଟା ଆମର ଭଲ ଠିକ ହେଇ ଚାଲିବ। ମ ଗୋଟେ ତ ହ ହଁ ସେଇ ଗ୍ରାଫ ଟା ଆପଣଙ୍କର ସିଧା ରହିବ। କିନ୍ତୁ ଆଜ କାଲି କଣ ହଉଛି ଯେତିକି ସବୁ ଅ ଉଁ ବିବାହିତ ଲୋକମାନେ ସେମାନେ ସାଂସ ତାଙ୍କୁ ଗୋଟିଏ ଛୁଆ କରୁଛନ୍ତି କିମ୍ବା ଛୁଆ କରୁ ହି ନାହାନ୍ତି ଯାହା ଫଳରେ କି ଗୋଟିଏ ଛୁଆ କଲେ ମଧ୍ୟ ସେ ଗ୍ରା ତମ ଯୋଉ ଗ୍ରାଫ୍ ଅଛି ସେଇଟା ତଳକୁ ଆସିବ ଯୋଉଟା କି ମୁଁ ଆଉ ଏବେ ନିକଟ ଅତୀତରେ ଦେଖୁଥିଲି ସେଇ ଉଁ ଗୋଟ୍ ଟିଏ ସେଥିରେ ସେମାନେ ଲେଖିଥିଲେ ଗୋଟେ ଆର୍ଟିକାଲରେ ଯୋଉଥିରେ କି ଦୁଇ ହଜାର ଷାଠିଏ ପର୍ଯ୍ୟନ୍ତ ହିଁ ବଢିବ ତାପରେ ଧୀରେ ଧୀରେ ଖସିବାକୁ ଚେଷ୍ଟା କରିବ ଗ୍ରାଫ୍।
ଦେଖନ୍ତୁ ଆପଣ ଯୋଉଟା କହିଲେ ଠିକ ଅଛି। ଏଇ ଜନସଂଖ୍ୟା ହଁ ହଁ ନିହା ହାତି ଭାବରେ ଜନସଂଖ୍ୟା ବଢିବା ଦ୍ଵାରା ଲୋକମାନଙ୍କ ବା ତାଙ୍କର ଆବଶ୍ୟକୀୟ ସାମ ମୋଗ୍ରୀର ମଧ୍ୟ ଚାହିଦା ବଢି ଯାଉଚି ସେମାନଙ୍କର ଖାଦ୍ୟ ପାନୀୟ ତାଙ୍କର ରହି ପାଇଁ କୁହନ୍ତୁ ଜଣେ ଲୋକ ରହିବ ମାନେ ଆଜିକାଲି ଗୋଟେ ମ ମଣିଷ ଶୋଳ୍ପରେ କେବେ ସନ୍ତୁଷ୍ଟ ହେବା ପାଇଁ ଚାହେଁ ନାହିଁ ସେ ଚାହେଁ ବୋହୁତ ଅଧିକରୁ ଅଧିକ ଘର ତିଆରି କରିବି ମୋ ପାଇଁ ଆହୁରି ନିଜର ଆସବାବ ପତ୍ର ଗଠନ କରିବି ଯାହାବି ତା ଇଛା ଜାହା ତ ସେତିକି ପରିବର୍ତ୍ତେ କଣ କରୁଚି ନା ଜଙ୍ଗଲ ସଫା କରୁଚି ବା ଗଛ କାଟୁ କାଟୁଚି ଯୋଉ ଜାଗାରେ ଗଛ ଥିବ ସେ ଗଛ କାଟିକି ସେ ଘର ତ ଦେଖନ୍ତୁ ପୁଣି ଖାଇବା ପିଇବାର ଅସୁବିଧା ହଉଚି। ଆଜି କାଲିର ଲୋକ କେହି ଚାହୁନାହାନ୍ତି କି କୃଷକ ହବ କି ଚାଷ କରିବ। ତାହେଲେ ଯଦି ସମସ୍ତେ ଚାହିଁବେ ବଜାରୁ ଖାଇବା ପାଇଁ ତାହେଲେ ଏଇଟି ତ ଗୋଟେ ପ୍ରକାର ଅସୁବିଧା ସୃଷ୍ଟି କରିପାରିବ କାରଣ ଜଙ୍ଗଲ ନଷ୍ଟ ହଉଚି ଲୋକମାନେକ ଭଲ ଖାଇବାକୁ ପଉନାହାନ୍ତି ଧୀରେ ଧୀରେ ଲୋକମାନେ। ବୋହୁତ କମ୍ ବୟସରୁ ମୃତ୍ୟୁବରଣ କରୁଚନ୍ତି ମୁଁ ଦେଖିଥିଲି ମୋର ଗୋଟେ ସାଙ୍ଗ ଥିଲା ଶିଖିତ ତାର ହୃଦ୍ଘାତରେ ସେ ମରିଗଲା ଏଇଟା ଗୋଟେ ବୋହୁତ ଖରାପ କଥା ଆପଣ ଏଥି ପ୍ରତି କଣ କହିବେ। କହିବେ
ନିଶ୍ଚିତ ଭାବରେ ଆପଣ ବୋହୁତ ଭଲ ପ୍ରସଙ୍ଗ ଉଠେଇଚନ୍ତି ଆପଣ ଯୋଉ କଥା କହିଲେ କି ଲୋକମାନଙ୍କର ଚାହିଦା ମଧ୍ୟ ବଢ଼ି ବଢ଼ିଯିବ ନିଶ୍ଚିତ ଭାବରେ ବଢ଼ି ବଢ଼ିଯିବ। ଆଉ ଆପଣ। ଆପଣ ଏଆ ଭାବଅନ୍ତୁନିଁ କି ଆମ ଦେଶରେ ହିଁ ସେମାନେ ରହିବେ ଆମ ଦେଶ ବାହାରେ ମଧ୍ୟ ଅନେକ ବୋହୁତ ସାରା ଦେଶ ଅଛି ଯେମିତି କିି ରଷିଆ ହେଇଗଲା। ତା ଲୋକମାନେ ସେଠାକୁ ମଧ୍ୟ ଯାଇପାରିବେ ସେଠାରେ ଯାଇ ନିଜର ଅ ଘର ତିଆରି କରି ସେଠାରୁ ମଧ୍ୟ ରହିପାରିବେ ଏସବୁ ଆଜିିକାଲି ବି ହେଇପାରୁଚି।
ଦେଖନ୍ତୁ ଠିକ କଥା କହିଲେ ତ ଆପଣ ଜାଇଛନ୍ତି ଆମ ଭାରତରେ ଦ୍ଵେତ ନାଗରିକତା ନାହିଁ ଏକକ ନାଗରିକତା ଅଛି ଯୋଉମାନେ ବାହାରକୁ ଗଲେ ସେମାନେ ଆମ ନାଗରିକତା ପାଇବା ପାଇଁ ତ ସେମାନେ ତ ସେଇପଟେ ନାଗରିକତା ନେଲେ ସେ ସେଇ ଦେଶରେ ମନା ହବେ ତାହେଲେ ଆମ ଦେଶର ମାନେ କଣ ହେଲା ପାଛି ହେଲାନି।
ଅସୁବିଧା କଣ କୁ ଏଠାରେ ଜାଗା ମିଳି ପାରିଲାନି ସେମାନେ ଅଲଗା ଜାଗାରେ ଯାଇକି ରହିବେ ଏରେ ସେ ଚଳଣି ସେମାନେ ଅବଲମ୍ବନ କରିବେ ସେଠାରେ ଖାଦ୍ୟପେୟ ରହିବେ। ଆପଣଙ୍କୁ ଗୋଟାଏ ଜୀବନ ମିଳିଚି ଆପଣ ଚେଷ୍ଟା କରିବେ କେମିତି କି ସେୟକୁ ବୋହୁତ ଭଲ ଭାବରେ ବଞ୍ଚିବେ ଆପଣଙ୍କୁ ଯାହା ଯାହା ଇଛା ହଉଚି ସେୟା କରିବାକୁ ଚେଷ୍ଟା କରିବେ। ନିଶ୍ଚିତ ଭାବରେ ଆପଣଙ୍କ ଭାରତରେ ଏତେ ଲୋକ ଅଛନ୍ତି। ଆଜ୍ଞା ଆପଣ ଥରେ ରେସିଓ ଆପଣ ଯାଇକି ଦେଖିବେ ଆଜି ହାଁ ଆମ ଯୋଉ ଜନଗହଳି ଜାଗା ଗୁଡାକ ଅହମ୍ମଦାବାଦ ବାଙ୍ଗାଲୋର ସେଠାରେ ଗୋଟେ ଲୋକ ପାଇଁ କେତେ ଜାଗା ହୋଉଚି ଥରେ ଅନୁଭ ଦେଖିବେତ ବୋହୁତ କମ ହୋଉଚି। ତ ସେଇ ଅନୁସାରେ ଲୋକଙ୍କର ଏତେ ଡିମାଣ୍ଡ ବଢୁଚି ତାହେଲେ ଆମକୁ ଚେଷ୍ଟା କରିବାକୁ ପଡିବ। କି ଆମେ କେମିତି ଅଧିକରୁ ଅଧିକ ରୋଜଗାର କରି କରିପାରିବା ଏମିତି ଅଧିକ ଅଧିକରୁ ଅଧିକ କରିପାରିବା ଏୟା ନହେଲେ ଆମକୁ ଅନ୍ୟ ଯଦି କୋଉଠି ସୁବିଧା ମିଳଚି ଆମେ ସେଇଠି ରହିବାକୁ ଚେଷ୍ଟା କରିବା।
ହଁ ନିହାତୀ ଭାବରେ।
ହଁ ନିଶ୍ଚିତ ଭାବରେ। ଆଉ ଆପଣ ଯୋଉ କଥା କହିଲେ ଲୋକମାନଙ୍କର ଜିନିଷ ବଢୁଚି କଣ କଣ ଦରକାର ସେମାନଙ୍କୁ। କୁ ତ ନିଶ୍ଚିତ ଭାବରେ ଆପଣ କହୁଚନ୍ତି ଏବେ ଲୋ ଲୋକ ମାନେ କୃଷକ ହବାକୁ ଚାହୁଁନାହାନ୍ତି ନା ଆପଣ କୃଷକ ଯୋଉମାନେ ଆଗରୁ କରି ଆସୁଥିଲେ ସେଇଭଳିଆ କ୍ରୁଷ କ ହବାକୁ ଚାହୁଁନାହାନ୍ତି କିନ୍ତୁ ଆଜିିକାଲି ବୋହୁତ ଜ୍ଞାନ କୌଶଳ ହେଲାଣି ନୂଆ ନୂଆ ଟେକ୍ନୋଲୋଜି ଆସିଛି ଯାହା ଫଳରେ କି ବହୁତ ଯେ ଆଧୁନିକ ଆଧୁନିକ କୃଷି କରୁଛନ୍ତି। ଆପଣଙ୍କୁ ଆଗରୁ ମାଛ ଚାଷ କରିବା ପାଇଁ ଆପଣଙ୍କୁ ପୋଖରୀ ଦରକାର ହଉଥିଲା ଲୋକମାନେ ଆଜି କାଲି ମାଛ ଚାଷ ପୋଖରୀ ରେ ନ କରିକି ଗୋଟେ କୃତ୍ରିମ ଉଁ ବ୍ୟାଗ ରେ ପାଣି ରଖି ସେଠାରେ ଚାଷ କରୁଛନ୍ତି ଯାହାକୁ ବାୟୋ ଫ୍ଲକ୍ କୁହାଯାଏ। ଏମତି ବହୁତ ଜିନିଷ ହେଇପାରୁଛି ଯୋଉଥିରେ କି କମ ଜାଗାରେ ଅଧିକ ମାଛ ଉତ୍ପାଦନ ହେଇପାରୁଛି। ଆଜ୍ଞା ଆଜ୍ଞା ତ ସେଇଟା ହିଁ
ଦେଖନ୍ତୁ ପ୍ରଯୁକ୍ତି ବିଦ୍ୟାର ଉନ୍ନତି ତିକରଣ ମାନେ ପ୍ରଯୁକ୍ତି ବି ଆମର ଏତେ ଉନ୍ନତ ହେଇଗଲାଣି ଲୋକମାନେ ସେମିତି କରୁଛନ୍ତି ଆ ଆପଣ ଜାଣିବେ ସରକାରଙ୍କ ତରଫରୁ ଏ ମାଛ ଚାଷ କରିବା ପାଇଁ ହଉ କି ଅନ୍ୟ କୌଣସି ଯିଏ ଯେ କୌଣସି ଚାଷ କରିପାରିବ ବ୍ୟବସାୟ କରିପାରିବ ସେଥିପ୍ରତି ମାନେ ସରକାର କଣ କରନ୍ତି ଲୋନ ଦେଇ ଦିଅନ୍ତି ଯାହାଫଳ କି ଲୋକମାନେ ବହୁତ ଉପକୃତ ମଧ୍ୟ ହୁଅନ୍ତି। ଆଉ ଆପଣ ଯେମିତି କହିଲେ ମୁଁ ମଧ୍ୟ ନିକଟ ଅତରେ ଦେଖିଥିଲି ଦୂରଦର୍ଶନରେ ଜଣେ ଅ କୃଷି କରିକି ଭଲ ଭଲ ଫସଲ କରିକି କୋଟି କୋଟି ଟଙ୍କା ଉପାର୍ଜନ କରିପାରୁଛି ଯୋଉଟା କି ବହୁତ୍ ମାନେ ସ୍ଵାଗତ ଯୋଗ୍ୟ କଥା। ମାନେ ପ୍ରଯୁକ୍ତି ବିିଦ୍ୟାର କୌଶଳ ପ୍ରଯୁକ୍ତିିବିଦ୍ୟାର ଉନ୍ନତିକରଣ ବହୁତ ଭଲ ହେଇଗଲାଣି ଏବେ।
ହୁଁ ହୁଁ ନିଶ୍ଚିତ ଭାବରେ ଆଉ ଗୋଟେ କଥା ଆମ ସରକାର କେବଳ ଲ- ଲୋନ ହିଁ ଦଉନାହାନ୍ତି ତା ସାଙ୍ଗରେ ସ ସେଠି ମଧ୍ୟ ପ୍ରଦାନ କରୁଛନ୍ତି ଯେମିତି କିି ଆପଣଙ୍କ ଛେଳି ଚାଷ କରିବେ
ହଁ।
ଆଜ୍ଞା ଛେଳି ଚାଷ କରିବେ ତ ଆପଣଙ୍କୁ ଫିଫ୍ଟି ପରସେଣ୍ଟ ପଚାଶ ପ୍ରତିଶତ ଯାଏ ଆପଣଙ୍କୁ ସବସିଡି ମିଳୁଛି ଯୋଉଟା କି ମୁଁ ନିକଟ ଭବିଷ୍ୟତରେ କରିବାର ମଧ୍ୟ ଆୟୋଜନ ର ରଖିଛି ଯୋଉଥିରେ କି ଆପଣ ଆଜ୍ଞା ଆଜ୍ଞା। ଏମିତି ଗମେ ଯେମତି ଆମ ସରକାରଙ୍କର ଯୋଜନା ଅଛି ଆପଣ ଯଦି ଟେନ ପ୍ଲସ ୱାନ୍ ଛେଳି ରଖୁଛନ୍ତି ମେ ଏଗାରଟା ଛେଳି ରଖେଇଲେ ଆପଣଙ୍କୁ ଲୋନ ମଧ୍ୟ ଲକ୍ଷ ଟଙ୍କା ର ଲୋନ୍ ପାନ-ମିଳିଯିବ ଯୋଉଥିରେ କି ଆପଣଙ୍କୁ ପଚାଶ ପ୍ରତିଶତ ଯାଏଁ ସବସିଡି ମିଳିଯିବ ଆଉ ତାମାନେ ଆଉ ଯଦି ଆପଣ ଗୋଟେ ଫିମେଲ ଆମର ଯତି ଗୋଟେ ଆପଣ ମହିଳା ଅଛନ୍ତି କିମ୍ବା ଆପଣ ଭିନ୍ନକ୍ଷମ ଅଟନ୍ତି ସେଠାରେ ଆପଣଙ୍କୁ ଷାଠିଏ ପରସଣ୍ଟ ସବସିଡି ମିଳିଯିବ ଯେଉଥିରେ କି ଆପଣଙ୍କୁ ସରକାର ଷାଠିଏ ହଜାର ଦେଇଦେବେ ଏବଂ ଆପଣ ଚାଳିଶ ହଜାର ବି ଲୋନ ବି ଆପଣ ମିଳିଯିବ ବହୁତ କମ ସୁଧ ହାରରେ ତ ଆପଣ ସେଥିରେ କରିପାରିବେ। ଯେଉଟା କି ବହୁତ ସ୍ଵାଗତ ଯୋଗ୍ୟ ପଦକ ଥିବ ଆଜ୍ଞା।
ଏଇଟା ଗୋଟେ ମହିଳା ମାନଙ୍କ ପାଇଁ ବି ଗୋଟେ ଗୋଟା ବହୁ ଭଲ କଥାଉଟା ମୁଁ ଜାଣିଥିଲି ଆପଣ ଗୋଟେ ବହୁତ ଭଲ କଥା କହିଲେ।
ଏଁ ଦେଖିବାକୁ ଗଲେ ମହିଳା ମାନଙ୍କ ପାଇଁ ବି ବହୁତ ଜିନିଷ ଅଛି ବାଷ୍ଟ ଆପଣଙ୍କୁ ଖୋଜିବାକୁ ପଡିବ ଯେମିତି କିି ଆପଣ ଯଦି କିଛି ଆପଣ ଯଦି ଉଦ୍ୟୋଗପତି ହେବାକୁ ଚେଷ୍ଟା କରୁଛନ୍ତି ତାହେଲେ ଆପଣଙ୍କ ପାଇଁ ଗୋଟେ ସବସିଡି ମିଳିଯିବ ବହୁତ ଜିନିଷ ଅଛି ଆପଣ ନିଜେ ଦେଖିବାକୁ ପଡିବ ଖୋଜିବାକୁ ପଡିବ କୁହନ୍ତି ତ ଖୋଜିଲେ ବି ମହାଦେବ ମିଳିଯାନ୍ତି ତାକୁ ଆପଣ ଯଦି ଖୋଜିବେ ତାହେଲେ ବହୁତ ଜିନିଷ ମିଳିଯିବ ଠିକ ଅଛି ଆମେ ୟା ଉପରେ ଆଉ କେବେ କରିବା କଥା ହବା ଆଗକୁ ଠିକ ଅଛି
ହଁ ଆପଣ ତ ବହୁତ ଭବଲ କଥା କ କହିଲେ ଧନ୍ୟବାଦ ହଁ ହଁ ଧନ୍ୟ- ଧନ୍ୟବାଦ୍।
ଆଞା ଆଞା ଆଜ୍ଞା ଆଜ୍ଞା।
ଆଜ୍ଞା।